ଆଜ୍ଞା ଶୁଭୁଛି?
ଆଜ୍ଞା ପୁରା କ୍ରିଷ୍ଟର୍ ଆନ୍ କ୍ଲିଅର୍।
ଆ ଆପଣ କଣ ଏତେ ଭାରି ଭାରି ଇଂଲିଶ୍ ଶବ୍ଦଗୁରା ବ୍ୟବହାର କରିଦଉଛନ୍ତି?
ଏଇ ନାଇଁ ଦି ଚାରିଟାଏ ଇଂରାଜୀ ସିରିଏଲ୍ ଦେଖଦେଲିତ ଟିକେ ପୁରା ଫଁ ଫାଁ ବାର୍ ଛି ଆଉ। କଣ କରବା ଆଜିକାଲି ଯୁଗରେ ଇଂଲିଶ ନ କହିଲା ବେଳକୁ ସମସ୍ତଙ୍କୁ ଲାଗୁଛି ଓ। ହି କ୍ୟାଣ୍ଟ ମ୍ୟାଚ ଆୱାର ଷ୍ଟାଣ୍ଡର୍ଡ଼୍।
ଏ ନାଇଁ ଆପଣ ଏତେ ଇଂରାଜୀ କୁହନ୍ତୁନି ଏଥିରେ। ଅସୁବିଧା ହେଇଯିବ ନା ନା ଅସୁବିଧା ହେଇଯିବ ଟିକେ।
ୟେସ ୟେସ ବୁଝିପାଇଲି ବୁଝିବପାଇଲି।
ହ ହଁ ଟିକେ ଦେଖିକି ଆପଣ ବେଶୀ ଇଂରାଜୀ ହେଇଗଲେ ଅସୁବିଧା ହେଇଯିବ ଯଦି।
ନିଜ ମାତୃ ନିଜ ମାତୃଭୂମିକୁ।
ମାତୃଭାଷା।
ମାତୃଭୂମି ମାତୃଭାଷା ଦନ୍ଦେ ମାତାରମ୍।
ଆପଣ ମାତୃଭାଷାଟାକୁ ମାତୃଭୂମି କରିଦେଲେ ତ।
ଓଡ଼ିଆରେ କହିଲେ ନା ସେ ହେଲା କଥା।
ଓହୋ ସେଇଥିପାଇଁ ଆପଣଙ୍କୁ ଟିକିଏ ସଂଶୋଧନ କରିଥିଲି।
ଠିକ୍ ଅଛି ଚଳିବ ଏ ହୁଏ ସେମିତି ବନ୍ଦେ ଅ
ହ ହଁ ହଁ ବନ୍ଦେ ମାତାରମ୍। ଭାରତ ମତା କି ଜୟ। ଆପଣ କଣ ଜାଣିନାହାନ୍ତି ମୁଁ ଟିକେ ଡେରି ରାତିରେ ଶୁଏ ବୋଲି।
ଡେଲି ରାତିରେ ଶୁଣନ୍ତି କିଛି ଗୋଟେ ପ୍ରଡ଼କ୍ଟିଭ୍ କାମ କରନ୍ତୁ ଟିକେ ଦେଶ ପାଇଁ କିଛି କରନ୍ତୁ।
ମୁଁ ତ ଯେତିକି ଜାଣିଚି ଆପଣ ବି ଡେରି ରାତିରେ ଶୁଅନ୍ତି ଆପଣ କଣ ପ୍ରଡ଼କ୍ଟିଭ୍ କାମ କରନ୍ତି ଆପଣ ଟିକିଏ।
ଦେଖନ୍ତୁ ଆଜ୍ଞା ମୁଁ ଢେର ପ୍ରଡ଼କ୍ଟିଭ୍ କାମ କରେ। ଯେମିତିକି ମୁଁ ଯେମିତିକି ମୋ ୱାଇଫାଇଟା ଅଛି। ମୁଁ ଯଦି ଦିନସାରା ୟୁଜ୍ ନ କରିବି ନଷ୍ଟ ହେବ ମୁଁ ତାକୁ ୟୁଜ୍ କରି ପ୍ରଡ଼କ୍ଟିଭ୍ ୟୁଜ୍ କରୁଛି। ରାତିରେ ବସିକି ମୁଭି ଦେଖୁଛି। ମୁଭି ଦେଖିଲା ମାତ୍ରକେ ମୁଭି ଆଉ ସିରିଏଲ ଦେଖିଲା ମାତ୍ରକେ ଯେଉଁମାନେ ବନେଇଛନ୍ତି। ତାଙ୍କୁ ଖୁସି ଲାଗିବ କି ଜଣେ ମୋ ରାତିରେ ବସିକି ମୋ ମୁଭିଜ୍ ଆଉ ସିରିଜ୍ ଦେଖିଲା ସିଏ କେତେ ଖୁସି ହେଲେ ପ୍ରଡକ୍ଟିଭ୍। ମାନେ ୟୁଟ୍ୟୁବ୍ ଭିଡିଓ ଦେଖିବି ଗୀତ ଶୁଣିବି ସେଥିରେ ଭ୍ୟୁଜ୍ ଉ ଠୀବ ଭ୍ୟୁଜ୍ ଉଠିଲେ ତାଙ୍କୁ ପଇସା ମିଳିବ ପ୍ରଡ଼କ୍ଟିଭ୍।
ହଁ। ହଁ କିନ୍ତୁ ଆପଣଙ୍କ ପାଇଁ କି ତ କିଛି ପ୍ରଡକ୍ଟିଭ ନୁହଁ ଏଇଟା ତ ଅନ୍ୟର ପ୍ରଡକ୍ଟିଭ୍।
ମୁଁ ଯେବେଳେଭି ମୁଭି ଓ ସିରି୍ ଦେଖିଲି ମତେ ଖୁସି ଲାଗିଲା ପିଲାମାନେ ମୋତେ ଖୁସି ଲାଗିଲା। ପିଲାମାନେ ମୁଁ ଏବେ ସରିଲ୍ ଦେଖି ପିଲାମାନେ।
ମୁଁ ବୁଝିଗଲି ଆପଣ କୋଉ ପିଲା ମାନେ କଥା କହୁଛନ୍ତି।
ଆଜ୍ଞା ସେ ରିଲ ଟା ମତେ ଭାରି ବଢିଆ ଲାଗେ କିନ୍ତୁ। ପିଲାମାନେ ମୁଁ ଘରୁ ବାହାରିଲି ମୁଁ ଗାଡି ଆ ଆରମ୍ଭ କଲି ମୁଁ ଗାଡ଼ିରେ ବସିଲି। ମୁଁ ଗାଡି ଚଲେଇଲି ମୋ ଗାଡି ଅଧା ବାଟରେ ରହିଗଲା ମୁଁ ଗାଡି ପେଲି ପେଲି ନେଇକି ଗଲି। ପେଟ୍ରୋଲ ପମ୍ପ ରେ ପେଟ୍ରୋଲ ପକେଇଲି ମୋ ପୁଅ ଅନଲାଇନ ରେ ପଇସା ଛାଡିଲା। ମୁଁ ଗାଡି ନେଇକି ଚାଉମିନ ଆଣିବାକୁ ଗଲି। ପିଲାମାନେ ଚାଉମିନ ବହୁତ ସୁଆଦ ହେଇଛି।
ଆମେ ଗୋଟେ କାମ କରିବା ତୋର ମୋର ଗୋଟେ ଗୋଟେ ସେମିତି ୟୁଟ୍ୟୁବ ଚ୍ୟାନେଲ ଟା ଖୋଲିବା?
ମାନେ ସାଙ୍ଗ ମାନେ ଆଜି ମୁଁ ଘରୁ ବାହାରିଲି ସାଙ୍ଗମାନେ ମୋ ସାଙ୍ଗ ଗାଡିରେ ବସିଲି ସାଙ୍ଗମାନେ ସାଙ୍ଗ ମା ମତେ ଗାଁରେ କଲେଜ ରେ ଛାଡିଦେଲା ସାଙ୍ଗମାନେ ମୁଁ ସାଙ୍ଗ ମାନଙ୍କୁ ଦେଖା କଲି ସାଙ୍ଗମାନେ ସାଙ୍ଗ ମାନଙ୍କ ସହିତ କ୍ଲାସ କରିଲି ସାଙ୍ଗ ମାନେ ମୁଁ ଘରକୁ ଯାଉଛି ସାଙ୍ଗମାନେ ମତେ ଆଜି କଲେଜରେ ଜଣେ ଭାରି ବଢିଆ ଲାଗିଲା। ଆଚ୍ଛା ହଁ ସାଙ୍ଗମାନେ ସାଙ୍ଗ ମାନଙ୍କ ସହିତ ମସ୍ତି କଲି ଖେଳିଲି ତାସ ବାଢେଇଲି ଯୁଆରେ ଦଶ ହଜାର ଟଙ୍କା ହାରିକି ଆସିଲି ଦଶ ହଜାର ଟଙ୍କା ହାରିଲା ପରେ ସାଙ୍ଗ ମାନେ ମାନେ ମା ମୋତେ ବାଡ଼େଇଲା ଘରୁ କାଢିଦେଲା। ଆ ପିଲାମାନେ ଯଦି ଭିଡ଼ିଓଟା ଭଲ ଲାଗେ ମୋତେ ଫଲୋ କରନ୍ତୁ ନେକ୍ସକ୍ଟ ପାର୍ଟରେ ଦେଖି ମୋତେ ଘରେ। ମିଳିଲା ନା ନାହିଁ।
ହଁ ତାପରେ ପିଲା ମାନେ ଭିତରେ ପିଲା ଟା ସଫା ହେଇଯାଇଥିବ।
ପିଲାମାନେ ନେକ୍ସଟ ଭିଡିଓ ଆସିବନି କାରଣ ପିଲାମାନେ ଆପଣଙ୍କର ଏଇ ମରିଛି କିଛି? ତାଙ୍କ ମାତାଶ୍ରୀ ତାଙ୍କୁ ଦଶ ହଜାର ପାଇଁ ହତ୍ୟା କରିଦେଲେ।
ହଁ ସିଧା ପେଟରେ ଛୁରୀ ଭୁସି ଦେଲେ ନାଇଁ ନାଇଁ ଏସବୁ କଥା କୁହନ୍ତିନି।
ଆପଣ ବି କହୁଛନ୍ତି ଏଇ ନା ନା ଭଲ କଥା ନୁହେଁ ପିଲାମାନେ? ଯଦି ଭିଡ଼ିଓଟି ଭଲ ଲାଗନ୍ତି ତ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ ଯଦି ନ କରିବେ ଆପଣଙ୍କ ଦେହ ଖରାପ ହେବ।
ଓହୋ ଆଚ୍ଛା ଆଚ୍ଛା ଏମିତି କଥା କି ଆଉ ଆପଣ ଖାଇଲେଣି ନା ନାଇଁ?
ହଁ ଆଜି ବହୁତ କିଛି ଖାଇଦେଇଛି?
ଆଚ୍ଛା ଏମିତି କଥା କି?
ଆଜ୍ଞା ଆଗେ ଆଜି ମୁଁ ନଦୀକୁୁ ଗଲି ନଦୀ ଗ ଗାଧେଇଲି ନଦୀ ରୁ ଫେରିଲା ପରେ ଏବେ ଭୋଜିକୁ ଗଲି ବିନ ବୁଲାଏ।
ଆ ଆଚ୍ଛା ଆଚ୍ଛା।
ମୋତେ ଡାକିିନଥିଲେ କିନ୍ତୁ ମୁଁ ପଶିଗଲି ଖାଇଦେଲି ପଳେଇ ଆସିଲି। ତାପରେ ରାତିରେ ଆସିକି ଚିକେନ ଟେ ରୋଷେଇ କଲି ତାକୁ ଖାଇଦେଲି। ଏବେ ଦେଖିବା ଆଉ ଗୋଟେ କଣ ଖାଇବା ଆଉ। ଆଜ୍ଞା ଆଜ୍ଞା ମାନେ ମୋ କାମ ଥିଲା ଯେହେତୁ ଚିକେନ ଟା ହଉଥିଲା। ମୁଁ କରିଦେଇଥାନ୍ତିି କିନ୍ତୁ ମାମା କହିଲା କି ନା ନା ମୁଁ କରିବି ତୁ ମୋ ପାଇଁ ଖାଲି କାଟିିକୁଟା ଦେବୁ। ତ ମୁଁ ସବୁ ସବୁ କାଟି କୁଟି ଦେଇକି ଦେଇଦେଲି ଆଉ।
ଆଚ୍ଛା ଆଚ୍ଛା ତାହେଲେ ଆପଣଙ୍କୁ ଏକାମ ଟା ଆସେ ତାହେଲେ? ମୋତେ ଲାଗିଲା ଆପଣଙ୍କୁ ଖାଲି ମୁଭି ଦେଖିବା ଛଡ଼ା ଆଉ କିଛି ଆସୁନି।
ନାଇଁ ଆଜ୍ଞା ମୁଭୁ ଚାଲିଥିଲେ ବି ସାଇଡରେ କାମ ଚାଲିଥାଏ ଆଜି ଯେମିତି ଗୋଟେ ସିରିଜ ଆରମ୍ଭ ହବ ଏଇକିନା?
ଆପଣ ଗୋଟେ ଋଷି ବାହାର କର?
ଆପଣଙ୍କ ଆପଣ ବି ଶୋଇନାହାନ୍ତି ଆପଣଙ୍କର ଭାତାଶ୍ରୀ ବି ଶୋଇନାହାନ୍ତି।
ଆ ନାଇଁ ନାଇଁ ଭ୍ରାତାଶ୍ରୀ ଶୋଇ ସାରିଲେଣି କିନ୍ତୁ ଭ୍ରାତାଶ୍ରୀ ନିଦ ନିଦରେ ଖଟରୁ ଗଳି ଯିବାକୁ ଯାଉଥିଲେ କି ସେଥିପାଇଁ କି ମୁଁ ପାଟିରୁ ଚିଲେଇ ମାନେ ମୁଁ ଟିିକେ ଚିଲେଇ ଦେଲି
ହଁ
ମୁଁ ଏମିତି ଚିଲେଇଲି କି ତାଙ୍କ ନିଦ ଭାଙ୍ଗିଗଲା।
ଭାତାଶ୍ରୀ ଟିକେ ହାଇବରନେସନ୍ ନେଉଛନ୍ତି। ଗଭୀର ଗଭୀର ନିଦରେ ଅଛନ୍ତି।
ପିତ୍ର ସଇତ ଗପୁଥିଲେ ଏ ଗପି ଗପି କଣ ଶୋଇସାଇଲେଣି।
କାର ଏଇ ଯୋଉ ଆମର ଏଇ କଲ ରେ। ମୁଁ ଏବେ ତ ଏଇ ସ୍ନେହାଙ୍କ ସହ କଥା ହୋଉଥିଲି।
ହଁ ମୋର ମାନେ ମୋ ଭ୍ରାତା ବି ସେଇ ସ୍ନେହାଙ୍କ ସଇ ତ ହିଁ କଥା ହୋଉଥିଲେ ଆଉ ଆପଣଙ୍କୁ ମୁଁ ଆଗ ଯେତୋବେଳେ ପ୍ରଥମେ ମେସେଜ୍ କଲି। ତାପରେ କହିଲି ଦଶ ମିନିଟ୍ ପରେ କଲ୍ କରିବି। ମୋର ଆଉ ଗୋଟେ ପୁରୁଷ ମିତ୍ର ଯେ ଟିକେ ମୁଣ୍ଡ ଟିକେ ତାପଖରେ ଖରାପ ଅଛି କଣ କରିଆ। ତମର ବି ପୁରୁଷ ମିତ୍ର, ଆମର ବି ପୁରୁଷ ମିତ୍ର ସିନୁ।
ହୋ ଦେବାଂଶ।
ନା ଏ ନାଇଁ ନାଇଁ ନାଇଁ ସିନୁ।
ଆଁ ଆଚ୍ଛା ହଁ ସିଏ କଣ କଉଚନ୍ତି?
ସି ଟିକେ ସନ୍ଧ୍ୟା ଛଅଟାରେ ମୋ ମୁଣ୍ଡଟା ଖରାପ କରୁଚନ୍ତି।
ଏଇଟା ଶୁଣନ୍ତୁ ମୁଁ ଘର ଭିତରକୁ ଆସିଲି ଭଲରେ ଚିପିଡିକିରି ଧୋଇଲି। ଚିକନ ସବୁ ଧୋଇଦେଲି। ଆମର ନାଁ ଚିକନ।
ଏଁ
ଟି ବିଲ ମୁଁ ପିଆଜ କାଟିଲି ଚୁଲି ଲଗେଇଲି ବର୍ଷା ହୋଉଥିଲା ମୁଁ ଘରେ ଭିତରେ ଚୁଲୀଲାଗ ଗର ଭିତରେ ଚୁଲି ଲାଗେଇଲୁ।
ଆପଣଙ୍କର ବ୍ୟଗ୍ରାଉଣ୍ଡ ନଏଜ୍ ଟିକିଏ ସାଇଡ଼୍ କରନ୍ତୁ। ନହେଲେ ଅସୁବିଧା ହେଇଯିବ ବୁଝନ୍ତୁ।
ଆଜ୍ଞା ଆଜ୍ଞା ମୋ ବ୍ୟାଗ୍ରାଉଣ୍ଡ ନଏଜ ମୋ ଭାଇ ଟିକେ ରିଲ ଦେଖୁଚନ୍ତି ତ ମଟରଲା ଏଚ ଫିଫଟି ଦେଖୁଚ ନ୍ତି ଜେ। ମୋବାଇଲଟାକୁ ଏମିତି ସିଟ କରଦେଲେ ଲାଇଟ୍ ଜଳିଯିବ। ମୁଁ ମହିଳା ମିତ୍ର ସ୍ନେହାଙ୍କର ବି ସେମ ତି ଅଛି।
ହଁ ସେଇଥିପାଇଁ ଟିକେ ବେଶୀ ସେ ଫ୍ଲେକ୍ସ କରନ୍ତି।
ଇଏସ ଇଏସ ତାଙ୍କର ସ୍ପିକର ଟା ଭଲ ଅଛି। ଡଲ୍ ବି ଆଟ୍ମସ୍ ଫାଇଭ୍ ପଏଣ୍ଟ ୱାନ୍। ତୁଇ ଢାଉଁ ଡାଉଁ କରି ବାଜୁଛି। ମୋ ମୋ ଫୋନ ରେ ପାଣି ପାଣି ପଷିକି ଅବସ୍ଥା ନାହିଁ ତ। ଏମିତି କାନରେ ଦେନେ ଶୁବୁନି ସେମିତି ଦେଖିନେ ବି କିଛି ଶୁବୁନି।
ଏବେ ଆପଣଙ୍କୁ ମୋ ବଏସଟା ଶୁବୁଜିତ?
ଆଜ୍ଞା ଆଜ୍ଞା ପୁରା ପୁରା କେମିତି କହିବି ପୁରା ଚିକ୍କଣ। ବରଫ।
ବୁ ଅ ନାଇଁ ନାଇଁ ନାଇଁ ବରଫ ନୁହଁ। କଣ କୁହନ୍ତି ସେଟା ବଟର ବଟର ବଟର ର ଓଡ଼ିଆ କଣ?
ଘିଅ।
ହଁ ବଟରର ଓଡିଆ ଘିଅ ଆଉ ହେକା କଣ କୁହନ୍ତି ଖାଲି କହିବିନି।
ଭସି ଦେଇଛ ଦେଖ। ଦେଖନ୍ତୁ ଆଜ୍ଞା ମତେ ପଠ ବଟର କଇନେ ବଟର ମିଳେ ଘିଅ କହିନେ ଘିଅ ମିଳେ। ଦୁଇଟାରେ କିଛି ଫରକ ଜଣା ପଡେନି ମତେ କେବେ।
ନାଇଁ ଅଛି ଫରକ ଆପଣ ଗୋଟେ କିଛି ଜାଣିନାହାନ୍ତି ଦୁନିଆଁରେ। ଆପଣ ଦୁନିଆଁ ବିଷୟରେ କଣ ଜାଣଚନ୍ତି?
ଗୋଟେ ସେକେଣ୍ଡ ରୁହତି ଦାତାଶ୍ରୀ। ମାତାଶ୍ରୀ ବଟରର ଓଡ଼ିଆର ଶବ୍ କଣ? କଣ ବଟରକୁ ଓଡ଼ିଆରେ କଣ କୁହନ୍ତି ଲହୁଣୀ ଲୋ ଅ ଲୁହୁଣି।
ଅ ହଁ ଆ ହୁଁ ହୁଁ ହୁଁ।
ଆଚ୍ଛା।
ସେଇଟା ବି ମୁଁ ଜାଣିନି।
ଆମୁଲ ବଟର ଟେଷ୍ଟ ଅଫ ଇଣ୍ଡିଆ।
ହଁ ଆପଣଙ୍କ ଗୋଟେ ସବୁ କଥା ଗୁରା ଆପଣ କଥାର ଅନର୍ଥ ବାହାର କରିଦଉଛନ୍ତି।
ଅମୁଲ ବଟର ଖାଆନ୍ତୁ ଦେହ ପାଇଁ ଭଲ ରହିବ।
ଆପଣ ଟିକି ଖାଇ ପିଇକି ମୋଟା ହୁଅନ୍ତୁ ଆପଣଙ୍କୁ ମୁଁ ଯେତେବେଳେ ଦେଖୁଛି ଗୋଟେ ଏଡିକି ଟେ ମଣିଷ ହେଇଛନ୍ତି।
ଆପଣ ଯେ ଏବେଠୁ ଏବେ ଦେଖୁଛନ୍ତି ମୁଁ ପତଳା ଅଛି। ମୁଁ ଯେତେବେଳେ ଛୁଆ ଥିଲି ମୋ ମମି ମତେ ସେ ଖାଇ ପିଇକି ମୋଟା ସୋଟା ବନେଇଥିଲା। ମୁଁ ତାପରେ ପତଳା ହେଇଗଲି। ଯୋଉ ପ ଏମିତି ଏମତି ପ ପତଳା ହେଲି ଏମିତି ହେଲି। ମୁଁ ପତଳା ହେଲି ଏମିତି ହେଲି ଏମିତି ହେଲି ଆଉ ମୋ ମୋଟା ହବାର ନାଁ ଧରୁନି। ଅମ ସାର୍ ଆପଣ ଏମିତି ଗଲେ ଯେ ଗଲେ କରେଣ୍ଟ ଏମିତି ଗଲାଯେ ଯେ ଗଲା ଏମିତି ଗଲା ଫେରିବାର ନାଁ ଧରିଲା ନାହିଁ କରେଣ୍ଟେ ଗନଗନା ଗନଗନ ବିଫୋର୍ ଗନଗନା ଗଣଗନ ଆଫ୍ଟର୍ କମ୍ କବବାଟ ମୁଁ କମ୍। ଆଉ ଆଶି ପାଇଲାଣି ଚାରୁଲ ରସ ଶ୍ମିକା ମଣ୍ଡନା ରଶ୍ମିକା ଠାକୁର। ଲାଗୁ ଇସ୍।
ହଁ ସେଇଟା ଥିଲା ନା ଡାଇଲଗ ରେ ରଶ୍ମିକା ମନ୍ଦାନ ନା ନା ଠାକୁର।
ଆ ସାର୍ ଆଉ ଆମର ଗଣ୍ଡ ମାରଦନ ପ୍ରଧାନ।
ଗଣ୍ଡମାରଧନ ଆଜି ଭଲ କହିଦେଲା। ଲାଷ୍ଟ ପଏଣ୍ଟ ଲାଷ୍ଟ ମୋମେଣ୍ଟରେ।
ଆରେ ଭାଇ ସେ ଡିପେଣ୍ଡେବଲ୍ ଟା ପୁରା ମାନେ ତା ଉପରେ ଆମେ ଭରସା କରିପାରିବୁ।
ମାନେ ମୁଁ ଲ କହିଲିନି ନା ସାର୍ ଲାଷ୍ଟକୁ କହିଲେ ଦି ଜଣ କହିବ। ଆଉ ମୁଁ ଏତେ ବଡ଼ ଅ ଦି ମାନେ ଅନ୍ ଦି ସ୍ପଟ୍ ଭାଇ ମୋର ହେଲାନି।
ପ୍ରିୟରଦର୍ଶିନୀ କହିଲେ ସେ କହିପାରିଲେ ତ? ପ୍ରିୟଦର୍ଶିନି ଆଉ
ଆଗଟା ଗ ବଡ଼ କଲା। କୋଆଟେ କହିଦେଲା ଆଉ କିନ୍ତୁ ଆଦିତ୍ୟ ମସ୍ତ କହିଲା। ହଁ ହଁ।
ଆରେ ସିଏ ଲେଖିଛନ୍ତି ନା ତ ପୁରା ଏକ୍ସପର୍ଟ। ସେ ଆରାମ ସେ କହିଦବ ଆରେ ତାର ଦେଖ ଟକିଙ୍ଗଷ୍ଟେଜ ବହୁତ୍ ଭଲ ଅଛି ମାନେ ପ୍ରିବେନଷ୍ଟେସନ୍ ଷ୍ଟେଜ।
ହଁ।
ଆଉ ଆଜି ଆମର ଏଚୋଡି ସାର୍ ପଢଉଛନ୍ତି ଏପଟୁ ସିଗ୍ନାଲ୍ ଗଲା ସେପଟୁ ଯାଇ ଏପଟ ପଳାଇଲେ ମୁଁ କହିଲି ମେ କ୍ୟାରୋ ଉସମେ ମୁଁ କଣ କରିବି।
ଇସ୍ ଏଚୋଡି ସାର୍ ଙ୍କ କ୍ଲାସରେ ଆମେ ଏତେ ହସିଚୁ ଯିଦି ତମ ମେୟା ମାନେ ତୁ ଆଉ ଆଦିତ୍ୟ ଦେକିଥିବକି ନାଇଁ ଜାଣିନି ପାଏଲ୍ ଆଉ ମୁଁ ଅଲଗା ବସିଥିଲୁ ପାଏଲ ଆଉ ସ୍ନେହ ଅଲଗା ବସଥିଲେ ମୁଁ ଆଉ ତନୁ ଅଲଗା ବସିଥିଲୁ। ମାନେ ଆମେ ଆଗରେ ବସିକି ଯୋଉ କଥା ପାଇଁ ହସୁଚୁ ଆଉ ଯୋଉ ଜିନିଷ ସବୁ କହିଚୁ ସେମାନେ ପଛରେ ବସିକି ବି ସେମ୍ ଜିନିଷ କରିଚନ୍ତି ସେମ୍ ଜିନିଷ ପାଇଁ ହସିଚନ୍ତି। ଆଜି ଏଚ୍ ଓ ଡି ସାର୍ ଯେତେବେଳେ ପଢଉଥିଲେ
ତ କଣ ହସିଲ
ସେ ଜିନିଷଟା ଏଇଠି କହିହେବନି କାଳେ କିଛି ଅସୁବିଧା ହବ।
ହଉ ଆଜ୍ଞା ରାତି ହେଲାଣି ମୁଁ ଯାଉଚି ବିଶ୍ରାମ ନେବା ପାଇଁ।
ହଁ ଆପଣ ବିଶ୍ରାମ ଯୋଉ ନେବେ ମୁଁ ଜାଣିଚି ହଉ ଏବେ ରଖନ୍ତୁ।
ଆଜ୍ଞା ଆପଣଙ୍କ ଭଏସ୍ ଟା ବହୁତ ସ୍ଲୋ ହେଇଗଲା।
ହଉ ହଉ ଆପଣ ବିଶ୍ରାମ ନିଅନ୍ତୁ ବିଶ୍ରାମ ନିଅନ୍ତୁ ଦେହ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
କାଟନ୍ତୁ କଲଟା ଆପଣ।